ହ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ ନେଟୱାର୍କ ନାହିଁକି?
କୁହ।
ମୁଁ କହିଲି ନେଟୱର୍କ ନାହିଁ କି?
ହଁ ହଁ ଅଛି କୁହ। କଣ କରୁଛ କଣ କରୁଛ? ଆଉ କଣ ଖାଇଥିଲ କଣ?
ଆ ବରା ସିଙ୍ଗଡ଼ା ଆଲୁଚପ।
ଓହୋ। ଆଉ ଆଉ ଦେହ ଭଲ ଅଛି।
ଦେହ ହ ଠିକ ଠାକ।
ଆଉ ଘର ଲୋକଙ୍କର?
ସେନ୍ତି ଠିକ୍ ଠାକ୍ ସମସ୍ତିଙ୍କର।
ହୁଁ।
ହୁଁ ଭାଉଜଙ୍କ ଦେହ ଭଲ ନାହିଁ। ହାଲୋ।
ପାଟିିବନ୍ଦ ବେକାରୀଆ କଥା ଆଉ ଆଉ ତମ ଏଥିରେ କଣ ବୁଲାବୁଲି କରିବାକୁ କଣ ଜାଗା ଅଛି ସ୍ପଟ ଅଛି।
ବୁଲାବୁଲି ଅଛି ପାର୍କ ଦି ଦିଟା।
ଓ ହୋ। କୋଉ କୋଉ ପାର୍କ ଅଛି ଟିକେ ଆମକୁ କୁହ?
ଆମର ଅଛି ଷ୍ଟେଟ ବଟନିକାଲ ଗାର୍ଡନ୍ ଦେନ୍ ତାପରେ ନନ୍ଦନକାନନ ଜୁଲୋଜିକାଲ ପାର୍କ ଟେ ହୁଁ।
ତ ବଟ୍ନିକାଲ ଗାର୍ଡେନ ରେ କଣ ଅଛି?
ଏପଟେ ନର୍ସରୀ ଗଛ ବୁ ଏରା ସବୁ ଆଉ ଏମିତି ନନ୍ଦନକାନର ବହୁତ କିଛି ଅଛି ବାଘ ଭାଲୁ ହାତୀ ସିଂହ ଧଳା ବାଘ କଳା ବାଘ ଜିରାଫ ଓଟ ପକ୍ଷୀ ଆନା କୋଣ୍ଡା
ତୋମେ ତାହେଲେ କେତେଥର ବୁଲିବାକୁ ଯାଇଚ?
ଏ ମୁଁ ସବୁଦିନ ଯାଉଛି।
ଓହୋ।
ହୁଁ ଘର ପାଖରେ ନା ସେଥିପାଇଁ ସବୁବେଳେ ପଳଉଚୁ ବୁଲିବାକୁ ଆଉ ଏମତିଆ।
ଆସ ସବୁବେଳେ ବୁଲିବାକୁ ଯାଉଚନା ସେଠି ଜବ୍ କର କରୁଚ।
ଉଁ, ସେମିତି ଆଉ କହିବାକୁ ଗଲେ ଆଉ।
କ-କହିବାକୁ ଗଲେ ମାନେ ଏଠି ତ ଜବ୍ କରଚ ତୋମେ।
ହୁଁ। କୋଉ ସମୟ ଟିକେ କଥା ହେବି? ଉଁ, ଘରେ ସବୁ ଥିଲୁ। ଛନ୍ତି ଏ ସିରିଏଲ୍ ଆଉ। କଣ କରିଚ ତୁମ ଘର ସବୁ କଣ କରୁଛନ୍ତି? ଆଁ, ନା ନା ମୋର ମୋବାଇଲ୍ ରେ ଏ ମୁଁ ଫିଲ୍ମ ଦେଖିକି ୱବସିରିଜି ଦେଖୁଚି। କୋରିଆନ୍ ଡ୍ରାମା।
ଓ ହଁ ଆଉ ତୋମେ ସିରିଏଲ୍ ଦେଖୁନ କି?
ନା ନା ମୁଁ ସିରିିଏଲ୍ ଫିରିଏଲ ଦେଖେନି ମୋର ତେ ମୋ ମାମା ମୋତେ ଶିଖେଇଛନ୍ତି ନା ରହି କୋରିଆନ୍ ଡ୍ରାମା ଦେଖୁ ତାର ପସନ୍ଦ ନା ସିଏ ତ ଆଣିକି, ତା ପସନ୍ଦରେ ମୁଁ ପସନ୍ଦ କରିବିନି ନା ଦେଖୁଛି ଟିକେ କୋରିଆନ୍ ଡ୍ରାମା କିନ୍ତୁ ତା ଆଗରେ ମୁଁ ତାକୁ ଟିକେ ଚିଡ଼େଇ ଦଉଛି।
ଆ, ହୋ।
ହଁ।
ତାହେଲେ ତୋମେ ସିରିଏଲ୍ ଦେଖୁନ ନା।
କିଏ କଣ ଅ, ଅପରସ
ଆମ ଘରେ ବି ଚାଲିଛି ସିରିଏଲ୍ ହି ଚାଲିଚି, ଆଉ ସମସ୍ତେ ଆଗ ପଛ ସବୁ ହେଇକି ଧାଡି ସବୁ ବସିକି ଦେଖୁଚନ୍ତି।
କଣଟା କଣ ସିରିଏଲ୍ ଦଉଛି।
ଆମର ହିନ୍ଦୀ ଦଙ୍ଗଲରେ ଚାଲଛି।
ହୁଁ।
ସବୁ ବସିଛନ୍ତି ଧାଡି ହେଇକି।
ହୁଁ
ଯଦି ବାଇଚାନ୍ସ ଲାଇନ ଟା ପଳେଇଲା
କଣ କହିଲେ, ଏଥିରେ କିଛି ଅପସନ ନାହିଁ କଣ? ମିନ୍ସ ଇଏ ମାନେ ଲାଉଡ଼ ସ୍ପିକର ଦବା
ନା ନା ନା ନାଇଁ ନାହ ମିଉଟ ମାରିବେ ନାହିଁ। ହଉ ଉଁ ଆମର ଯଦିକା ଲାଇନ ପଳେଇଲା ସେ ସେଇଠୁ ସିଧା ଉଠିକି ଆସିବେ ବାହାରକୁ ମୁଁ ଚାହୁଛି
ନା ସେ ସବୁ ଅ ଦେଖ୍ ତାଇ ବସରେ ଖାଲି କେବୁଲ କନେ ପୁଣି କଟିକି ନହେଲେ ଆଉ ସବୁ ରହିବ।
ହଁ ଲାଇଟ୍ ଫାଇଟ୍ ରହିବ କିନ୍ତୁ ସେ ପଳେଇ ଆସି ବ୍ୟବହାରୁ ଲାଇନ୍ ଟା କଟିଗଲା ନା ଗ ସିରିଏଲ ଟା ବନ୍ଦ ହେଇଗଲା। ସେ ଆସିକି ନେଟ୍ ଅନ୍ କରି ଦେଖିଦେବେ ସେ ସିରିଏଲା ଅଧା ହେଇ
ଆଜି ତାହଲେ ଦିନ ସାରା କଣ କରୁଥିଲ?
ତ ଖାଇ ପିଇ ଶୋଇକି ଉଠିକି ସେ କାମଧାମ ଚାଲିଥିଲା ଆଉ। ହୁଁ
ଆଉ କଣ କରୁଛ ଏବେ?
ଏବେ ଦୋଳି ଉପରେ ବସିଛି ଆଉ।
ନାଇଁ ଏବେ ମତଲବ, ଅମ୍
ଏ ତ ଗ୍ରାଜୁଏସନ ଚାଲି ଛି, ଲାଇଫ କିଛି ଚାଲିନି ପଢାପଢି ଚାଲିଛି ଆଉ। ପାଠ ପଢି ବଡ ମଣିଷ ହେବି।
ଏବେ ରଜ ଗଲା ନା ରଜରେ ସବୁ କଣ କରୁଥିଲ?
ହୁଁ ରଜରେ କେତେ ମଜା କଲି କେତେ ମଜା
ହୁଁ କଣ କଲ ଟିକେ କହୁନ ମୁଁ ଟିକେ ଶୁଣେ,
ହଁ ବହୁତ ମଜା କଲି ଆଉ ରଜରେ ଦୋଳି ଖେଳିଲି। ମୁଁ ଆମ ଘରେ ବି ଦୋଳି ଖେଳୁଛି। ମତେ ପାନ ଭଲ ଲାଗେନି।
ଏଇନା ରଜର ଝିଅ ପିଲା
ପାନ ଖାଆନ୍ତି ସେ କିନ୍ତୁ ମତେ ଭଲ ଲାଗେନି।
ଫାଷ୍ଟ କଥା ରଜରେ କଣ ପିିନ୍ଧିବା ମନା?
ରଜରେ କଣ ପିନ୍ଧିବା
ହଁ।
ହୁଁ ଏଇଟା ତ ମୁଁ ଯାଣିନି।
ଚପଲ ସେ କଦଳୀ ପାଟୁଆ
ହଁ ସେନ୍ତି ଆମର ଏଠି କଦଳୀ ପ ମିଳୁନି।
ଓହୋ କିନ୍ତୁ ପିନ୍ଧିକି ବୁଲନ୍ତିନି ଚପଲ ନା।
ମୁଁ ଜାଣିନି କିନ୍ତୁ ମୁଁ କିଛି ସେଗୁଡା ଜାଣିନି କିନ୍ତୁ ପିନ୍ଧତି ନା। ପାଦ ବା ପକାନ୍ତିନି ଭୂଇଁରେ।
ଆଉ ଉଡି ଉଡି ଯାଆନ୍ତି?
ଓଫ
ଏମତି ପାଦ ନ ପକେଇଲେ ଚାଲିବ କେମିତି ଉ ଦୌଡ଼ିଯାଉ।
ଭୂଇଁ ରେ ଅ ମାନେ ଖାଲି ପାଦ ପକାନ୍ତିନି।
ଖାଲି ପାଦ ପକାନ୍ତିନି ସେଥିପାଇଁ ସେଥିପାଇଁ ତ କୁହା ହେଲା କଦଳୀ ଫାଟୁଆରେ ତିଆରି ହୁଏ ନା।
ମୁଁ ସେଟା ଜାଣିନି ମୁଁ କେବେ କଦଳୀ ଫଟୁଆ ମୋର ତିଆରି ହେଇନି
ସଉଣି ଚଲେଇବା।
ହଁ ସେଇଟା ମୁଁ ଜାଣିନି କିନ୍ତୁ ରଜରେ ଯଦି ହଉଥିବ ସେମିତି ଆଉ
ତୁମର ହେଲା ରଜ ଫଜ ପାନ ।
ଆଉ ମ ଆଉ ପାନ ଟା ବା ମୁଁ ଖାଏନି।
ଆଉ ତୁମେ ଖାଇବନି ବୋଲି ଆଉ କେହି ଖାଇବେନି।
ନା ପାନ ଖାଇଲେ ଭଲ ନୁହେଁ। ହୁଁ ଭଲ ନୁହେଁ।
ନାଇଁ ଆରେ ସେଇଟା ଗୋଟେ ଦିନର ଖେଳ ସବୁଦିନ
ଓହୋ।
ହୁଁ। ଆଉ
ଭଲ ଆଉ।
ହଁ ହଁ।
ଭଲରେ ଭଲରେ ଚାଲିଛି ଆଉ। ଆ ଖାଇଥିଲି ଭାତ ଡାଲି ଆଉ ଡାଲି ଆଉ କଣ ଡାଲି ନୁହେଁ ଡ଼ାଲମା। ଆଉ ଭାତ ଡାଲମା ଆଉ ଶାଗ ଭଜା
ଏଇ କେତେବେଳେ ଖାଇଥିଲ?
ଆଁ ଦିନେ ଦିନେରେ ଉଁ ଗୋଟେବେଳେ।
ଗୋଟେ ବେଳେ ଗୋଟେ ପରେ କଣ ଖାଇଥିଲ?
ଗୋଟେ ପରେ ମୁଁ ଆଉ କିଛି ଖାଇନି।
କଣ ପାଇଁ ଏତେବେଳେ ଯାଏ ଖାଇନ?
ଖାଇନି ଆଉ।
କଣ ପାଇଁ ନା?
ଓହୋ ଖାଇନି ଖାଇବି ଆଉ।
ଆଚ୍ଛା ଆଛା ନା ନାଇଁ ଏତେ ସମୟ ହେଲାନି ଖିଆ ଖିଆ ହଉନି ଆଉ। ସେମିତି ରହୁଛ ନା ଦେହ ତ ତମର ଲାଗୁନଥିବ ଆଉ କଣ କି ଭଳିଆ ଦୁଶୁଛ ଓହୋ।
ଖାଇଥିଲି ତ ଦିଟା ତିନିଟା
ଟ କି ଗାଡ଼ିଆ।
ଓହୋ। ହ
ଏ କେବେଠୁ ଇଏ କଲଣି? କେବେଠୁ କାରୟା ଇଏ କଲଣି। ହ
ଆ ବେକାରିଆ କଥା ସେଗୁଡା ନୁହେଁ। ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି? ଟା
ଭାଇ ଆପ୍
ଓହୋ ତମେ ତାହେଲେ ଯୋଉ ଛୋଟ ଫ୍ୟାମିଲି ନା।
ହଁଅଁ।
ଛୋଟ ଫେମିଲି ଭଲ ଲାଗେ ନା ଜଏଣ୍ଟ ଫ୍ୟାମିଲିରେ ଭଲ ଲାଗେ।
ଜଏଣ୍ଟ ତ ଥିକ୍ ଥିଲେପଳେଇଛନ୍ତି ଏବେ ନାହାନ୍ତି। ସେମିତି ସେମିତି ବି ଭଲ୍ଲାଗୁଥିଲା ଏମିତି ବି ଭଲଲ୍ଲାଗୁଛି। ଯିଏ ଯାହା ମୁଁ ଯେମତି କଷ୍ ମ ଭଲ ଲାଗୁଛିସବୁ। ଉଁ ଗାଁ ଟା ଟିକେ ଭଲ ଲାଗିବ ଅଧିକ ଲୋକ ମଜା ଲାଗିବ। ଏମିତି ହେଲେ କଣ ଆମର ଲୋକ୍ ଲଲି ଜଏଣ୍ଟ ଥିଲେ ଅନ୍ୟ ଲୋକ ବି ଠିକ ମାନେ ମତଲବ ଘର। ଆମରି ଘରର କିନ୍ତୁ, କହିବାକୁ ଗଲେ ଅନ୍ୟ ଆଉ ଦାଦା ପୁଅ ଭାଇ ପୁଅ ବଡ ବାପା ପୁଅ ଏମିତି।
ଆଁ ଜଏଣ୍ଟ ଫ୍ୟାମିଲି ଆମର ବି ଜଏଣ୍ଟ ଫ୍ୟାମିଲି।
ଆଛା ଆଛା। ତୁମର ସବୁ କେତେଜଣ ଅଛନ୍ତି କିଏ କିଏ।
ଆମ ଫ୍ୟାମିଲିରେ ତ ମୋ ଦାଦା ଖୁଡି ତାଙ୍କ ତିନିଟା ପୁଅ, ଆଉ ଆଉ ମୋ ମାମା ଆଉ ମୋ ମାମା ବାବା, ଆଉ ଆମେ ଦି ଭଉଣୀ ଆଉ ଜେଜେମା ଆଉ ଆମ ଘର ମାନେ ପାଚିରି ଡେଇଁଲେ ଆ ପାଚିରି ଡେଇଁଲେ ଆ ସାନ୍ ଆଉ ଗୋଟେ ସାନ ଜେଜେଙ୍କର ଦିଟା ପୁଅ ମାନେ ଦିଟା ପୁଅଙ୍କର ଦି ଦିଟା ବୋହୂ ଦ ଦିଟା ବୋହ ଆଉ ଛୁଆ ମାନେ ଯେତେ ଆଉ ତିନିଟା ଛୁଆ। ସବୁ ଏକାଠି ହେଇଗଲେ। ଆମର ତ ପୁରା ରଜ
ହଁ ହଁ ତାହେନେ ମସ୍ତି ହବ ପୁରା ମଜା ମସ୍ତି ବଢିଆ ହଉ ନା ଅ ହ। ଆଉ ତାପ କଣ କରମ
ହୁଁ ଆଉ ପାତ୍ର ଇଲେକ୍ଟ୍ରୋନିକ ଅଛନ୍ତି।
କୋଉଠି?
ପାତ୍ର ଏଲେକ୍ଟ୍ରାନିକ୍ସ୍।
ଆଚ୍ଛା ଆଛା।
ହ।
ଫାଇନାନ୍ସ ଡିପାର୍ଟମେଣ୍ଟ କଣ?
ହ।
ଆମର ଗୋଟେ ଫ୍ରିଜ କରେଇଦେ
ହଉ ଆଉ କେତେବେଳେ ଆଉ ବାବା ମେନ୍ ଅଫିସ ର ବ୍ରାଞ୍ଚ ର ଅଛ ଛନ୍ତି।
ଆଚ୍ଛା ଆଚ୍ଛା।
ଆଉ ଆମର ବଡ ପରିବାର ଆମର ପୁରା ବିରାଟ ବଡ ପରିବାର। ଉଁ
ହୁଁ।
ଆମର ଛୋଟ ପରିବାର ନୁହେଁ ଆମର ମରିବା ଆଉ ଜନ୍ମ ହବା ଏଇଟା ଦିଟା କେବେ ସରେନି।
ହୁଁ। ଆଚ୍ଛା ଆଚ୍ଛା।
ହ
ଆଉ ଆଜି ଦିନ ସାରା କଣ କରୁଥିଲୁ?
ହଉ ହଉ। ହଉ ରଖୁଛି ଆଉ। କାମ ଅଛି ହୁଁ। ହଁ।